ହାଲୋ।
ହଁ।
କଣ କରୁଚୁ?
ଏଇଠି ବସିଥିଲି ତ ଆଉ ବ୍ରସ୍ କରିକି ଆସିଲି, ଏଇଠି ବ୍ରେକ୍ ଫାଷ୍ଟ କରିବି ଆଉ।
ଉଁ ହୁଁ, କଣ ବାବୁ ରେ ବ୍ରେକ୍ ଫାଷ୍ଟ କଣ ହବ?
ବ୍ରେକ୍ ଫାଷ୍ଟ୍ ଇଟିଲି, ଇଟିଲି ତରକାରୀ ଖାଇବୁ ଆଉ, ଗାଁ ରେ ଜଳଖିଆ ଦୋକାନ ଗୋଟେ ଅଛି ତ
ହୁଁ
ଏମିତି ଇଟିଲି ତରକାରୀ ଖାଇବୁ ଆଉ, ତୁ କଣ ବ୍ରେକ୍ ଫାଷ୍ଟ କରିବୁ?
ଆଉ କଣ ସାଉଣ୍ଡ ହଉଚି?
ଏଇ ଫ୍ୟାନ୍ ର ସାଉଣ୍ଡ ଶୁବୁ ଥିବ?
ଫ୍ୟାନ୍ ଟା ବନ୍ଦ କରଦେ, ନିନ୍ୟୁଜ ଆସୁନି ଆବାଜ୍ ଆସୁନି।
ହଁ, ଆଉ ମୁଁ କହିଲି ତୁ କଣ ବ୍ରେକ୍ ଫାଷ୍ଟ କରିବୁ?
ତଥାପି ଅପ ଡାଉନ୍ ହଉଚି କଥା।
ହଁ ହଁ, ଦେଖୁଚି ରହ, ଶୁଭିଲା?
ହଁ ଏବେ ଶୁଭିଲା।
ହଁ, ମୁଁ କହିଲି ତୁ କଣ ବ୍ରେକ୍ ଫାଷ୍ଟ୍ କରିିବୁ?
ନାଇଁ ଆସୁନି କ୍ଲିୟର ଆସୁନି, ତୁ ଟିକେ କୋଉଠି ଗୋଟେନେଟୱର୍କ ଯୋଉଠି ସେଇଠି ବସ।
ହଁ, ଶୁବିଲା କଥା, ଦେଖିଲ?
ଆରେ ଝରକା ଦେଇଦେ, ସେଇ ଆୱଜ ଆସୁଛି।
ହଁ ଏବେ ଶୁଭିଲା ତ କଥା?
ହଁ ହଁ।
ହଁ, ଆଉ କଣ କହ?
ହୁଁ, ମୁଁ କହିଲି ଆଉ, ସବୁ ଭଲ ତମର?
ହଁ ସେମିତି ସବୁ ଚାଲିଛି ଆଉ ଏବେ ମୁଁ ବ୍ରଶ କରି ସାରିଲିପରେ ବ୍ରେକ୍ଫାଷ୍ଟ କରିବୁ ତ ସବୁ ବ୍ରେକ୍ଫାଷ୍ଟ ରେଡି ହେଇଗଲାଣି।
ହୁଁ
ଓ ତୁ କଣ ବ୍ରେକଫାଷ୍ଟ କରିବୁ କି ରୋଷେଇ ବ୍ରେକ୍ଫାଷ୍ଟ ପାଇଁ କଣ ବନେଇ ସାରିଲୁଣି ଖାଇବା ପାଇଁ
ହଁ ଏଇ ଉପମା ହେଇଛି।
ଓହୋ ଉପମା ଖାଲି ଖାଲି ଉପମା ନା ଡଲମା
ନାଇଁ ମଏଇ ସିମେଇ ଉପମା ହେଇଛି ଆଉ ସେମିତି ଖାଲି ଖାଇଦବୁ ଆଉ
ଓହୋ ତୁ କଣ ନିଜେ ବନେଇଛୁ ସିମେଇ ଉପମା।
ହୁଁ
ଆଉ ଭଲ ଆଉ କଣ ସବୁ ରୋଷେଇ ଶିଖିଛୁ ଟିକେ କହିଲୁ।
ଉ ମୁଁ ବହୁତ କଥା ଶିଖିଛି ବା କେବଳ ନନଭେଜଟା କରିପାରେନି।
ଓହୋ
ଉଁ ଭେଜ ର ପ୍ରାୟ ଆଇଟମ ଶିଖିଛି ଯୋଉଟା ନ ଶିଖିପାରେ ଏବେ ତ ୟୁଟ୍ୟୁବ ହେଲାଣି। ୟୁଟୁବରୁ ଦେଖିକି ଶିଖିବା କଥା ଆଉ
ହଁ ଭେଜ ର କଣ କଣ ଆଇଟମ ଶିଖିଛୁ।
ଭେଜ ର ମାନେ ଏତେ ବଡ଼ ରୋଷେଇଆ ବି ମୁଁ ନୁହଁ ହେଲା।
ହ
ଯେମତି ନର୍ମାଲ ଗୋଟେ ପରିବାରରେ ଆବଶ୍ୟକ ଯେତିକି ମାନେ ଆଇଟମ ସବୁ ସେଇଗୁଡା ସବୁ ଶିଖିଛି। ଏଇ ଭଜା ସନ୍ତୁଳା ହଁ ତରକାରୀ ସବୁ ମସଲା ତରକାରୀ।
ତୁ ଟିକେ ବନେଇବା ଶିଖିଛୁ।
ହୁଁ ଛତୁ ପନିର ସବୁ ବନେଇବା ଶିଖିଚି
ଆ ଭଲ ଆଉ କଣ କେମିତି ଶିଖିଲୁ।
ଏଇ ଘରୁ ସମସ୍ତଙ୍କ ଠାରୁ।
ଅହୋ ଆରେ ମୁଁ ଜମା ଟୋଟାଲ ଶିଖିନି ରୋଷେଇ।
ହୁଁ ହୁଁ। ତୁ ନ ଶିଖିମା ତୁ ତ ତୁ ତ ହୋଟେଲ ରୁ ଖାଇବୁ ତୁ ଶିଖିବା କଣ ଦରକାର।
ହଁ ମତେ ଖାଲି ଭଜା ବନେଇକି ଆସେ ଆଳୁ ଭଜା। ଏମିତି ଆଳୁ କଷା ଏଇ ସବୁ କିଛି ଖାଦ୍ୟ ବନେଇ ଆସେ ନହଲେ କିଛି ଆସେନି ମୋତେ ରୋଷେଇ।
ହୁଁ ଆଉ ତମ ଆଡେ ବର୍ଷା ହଉଛି।
ବର୍ଷା ସକାଳେ ଜୋର ରେ ବର୍ଷା ହଉଥିଲା ଏବେ ବର୍ଷା କମି ଯାଇଛି।
ଆମ ଆଡେ କଣ ଅନ୍ଧାର କରିକି ଅଛି ବିଜୁ ଏ ଟିକେ ଟିକେ ମାରୁଛି।
ହଁ ଆମର ତ ସକାଳେ ବହୁତ ଜୋରେ ବର୍ଷା ହଉଥିଲା ଏବେ କମ ବେଶି ବର୍ଷା ମାନେ ଏମିତି ବର୍ଷା ହେଲା। ଟୋଟାଲ ମାନେ ଲାଇନ କଟିଗଲା।
ହୁଁ ହୁଁ।
ଲାଇନ କଟିିଗଲା ସେଉଠୁ ବର୍ଷା କମିଲା ପରେ ଲାଇନ ଆସିଲା।
ଉଁ ହୁଁ ଆ ବର୍ଷା ଯେତେବେଳେ ହବ ସେତେବେଳେ କଣ କରିବୁ ମେନ୍ ସୁଇଚ ପକେଇଦବୁ।
ହଁ ହଁ।
ମେନ୍ ସୁଇଚ୍ ପକେଇଲେ ଏଇଟା ସବୁ ଯୋଉ ଘଡଘଡି ମାରୁନି କି। ସବୁ ଇଲେକ୍ଟ୍ରୋନିକ ଜିନିଷ ସବୁ ହଁ ପୋଡି ଦବା ସବୁ।
ଓହ।
ହଁ ଆମର ବା ପ୍ଲଗ ଥରେ ଖୋଲିବାକୁ ମନେ ନାହିଁ ଫ୍ରିଜ ଟା ପୋଡିଦେଲା।
ଓହୋ।
ହୁଁ ସେଇ ଦିନୁ ଆମେ ସଚେତନ ହେଇଯାଇଚୁ ଆଉ ଆମର ଯେ ଯେତେବେଳେ ବର୍ଷା ଆସିବ ମାନେ ମେନ୍ ସୁଇଚ୍ ପଇଲା।
ହଁ।
ହୁଁ।
ଆରେ ଆଜିତ କିବାର ଆଜି ଶୁକ୍ରବାର
ହୁଁ।
ଆଜି କଣ ନନ୍ ଭେଜ୍ ହବନା ଭେଜ୍?
ଉଁ ଆଜି ନନଭେଜ୍ ହବ ଘାଣ୍ଟ ହବ ଆଜି।
ଆଜି ଘା ଆମିଷ ଖଣ୍ଟ ହବ?
ହୁଁ ଯୋଉ ଆମର ରୁପଚାନ୍ତି ମାଛ ନୁହଁ ରୁପଚାନ୍ଦି ମାଛରେ ହବ ଆଉ ଗୋଟେ କଣ ହେଟା ଗୋଟେ ଜଳଙ୍ଗ ମାଛ
ହଁ ଆରେ ବଢିଆତ ରୁପଚାନ୍ଦି ଆଉ ଜଳଙ୍ଗ ମାଛ ଘାଣ୍ଡ ବହୁତ୍ ଟେଷ୍ଟି ଲାଗେ।
ହୁଁ।
ଘାଣ୍ଟ କିଏ ବନେଇବେ?
ମୁଁ ବନେଇବି।
ଆରେ ବଢିଆ ଆଉ କଁ ତତେ ଆସିବ ଘଣ୍ଟା ବନେଇବା?
ହଁ ମତେ ଆସିବ।
ଅଁ ହଁ ଆଉ ମତେ ଟିକେ ଶି ଖିଇ ଦେଲେ କେମିତି କଣ ଘାଣ୍ଟ ବନାହୁଏ ଆମର ଯେତେବେଳେ ଫିସ୍ଟି ହଉଚି ମୁଁ ସେତେବେଳେ ନିଜେ ଘାଣ୍ଟ ବନେଇଦେବି ମତେ ଟିକେ ଶିଖେଇଦେଲୁ।
ସେ ବା କଣ କହିଲୁ କିଛି ଇଏ ନାହିଁମୋ ମାଛ ଟିକେ ଭାଜିବୁ କଣ କହିଲୁ ଟିକେ ଦରଦର ମାନେ ଏତେ ପୁରା ନାଲି କରି ଭାଜିବୁନି
ଆଉ?
ଟିକେ ଟିକେ ମାନେ କଞ୍ଚା ଭଜା ହେଲେବି ଚଳିବ ଘାଣ୍ଟାରେ ସେ ସିଝିଯିବ। ଘାଣ୍ଟରେ ପାଇଲେ ହଁ ହଁ ତାକୁ ଟିକେ ଖାଲିଜଷ୍ଟ ଫ୍ରାଏ କରିଦବୁ ଫ୍ରାଏ କରି କାଢିସାରିଲା ପରେ ଡାଲମାଟା ବସେଇ ଦବୁ ଫାଷ୍ଟ ଭିତରେ ପକେଇବୁ ଅଁ ଡାଲି ଆଳୁ କଖାରୁ ଦେଶୀ ଆଳୁ ସାରୁ ସବୁ ପକେଇକି
ହଁ।
ତାପରେ ଡାଲମା ଡାଲି ବସିଦବୁ ସିଝେଇ ଦବୁ ପରିବା ଲୁଣ ହଳଦୀ ପକେଇକି ତେଜପତ୍ରବି ଟିକେ ପକେଇଥିବୁ।
ହଁ।
ସିଝିଗଲା ପରେ ତାକୁ କାଢିଦବୁ ଅଲଗା ଜାଗାକୁ କାଢ଼ି ଦେଇ ଆଉ ଗୋଟେ କଡେଇରେ ତେଲ ପକେଇବୁ ପିଆଜ ଆଉ ଆମର ଅଦା ରସୁଣ ପେଷ୍ଟେ ଚିକେନ୍ ମସଲା ଲଙ୍କା ଗୁଣ୍ଡ ଆଉ ଧନିଆ ପାଉଡର ଜିରା ପାଉଡର ଯାହା ପକେଇବା କଥା ପକେଇବୁ ତୁ ଯୋଉ ମସଲା ଚାହିଁବୁ ଦେଇପାରିବୁ ଟିକେ ତାପରେ ତାପରେ ତାକୁ ଟିକେ କଷିକି ଟମାଟୋ ଦେଇ କଷିକି ଆମର ହୁଁ ଇଏ ପକେଇଦବୁ ମାଛ ମୁଣ୍ଡ ତା ଲାଞ୍ଜ ଆଉ ପିସି ବି ପିସ୍ ବି ପକେଇଲେ ଚଳିବ ପିସ୍ ପକେଇଲେ ପକେଇବୁ ନହେଲେ ନାଇଁ।
ହଁ ଏଥିରେ କଣ ଆଳୁ ପଡ଼େ ନାଆଳୁ ପଡ଼େନି?
ହଁ ବା ଆଳୁ ପଡ଼େନା ଯୋଉ ଡାଲମାଟା ହେଇଥିବ ସେଇଥିରେବା ପଡ଼ିଥିବ ଆଳୁ ସବୁ। ଆଳୁ ଦେଶୀ ଆଳୁ ସାରୁ କ
ଆଳୁ ଦେଶୀ ଆଳୁ ସାରୁ ପଡ଼ିବ।
ହରଡ଼ ଡ଼ାଲି, ମସୁର ଡ଼ାଲି ପଡ଼ିବ ଟିକେ।
ଆରେ ଡ଼ାଲି କେତେବେଳେ ପଡ଼ିବ ସେ ଘାଣ୍ଟରେ?
ଡ଼ାଲି ସିଏ ବା ସିଝିଲା ଡ଼ାଲମା ହେଇକି।
ଓ ହୋ ହୋ ହଁ ଆଉ ମାଛ କେତେବେଳେ ପଡ଼ିବ?
କଣ କହିଲୁ?
ମାଛ କେତେବେଳେ ପଡ଼ିବ?
ମାଛ ବା ସେଇ କଷା ହେଇକି ଯୋଉ ମାଛ ଟା ସବୁ କଷା ହବନି କି।
ହୁଁ ହୁଁ।
ଭାଇ ଟିକେ ରୁହ ରେକର୍ଡି଼ଙ୍ଗ୍ ଚାଲିଛି ଭାଇ ଟିକେ ନାଇଁ ଜଣେ ଭାଇ ଆସିଛନ୍ତି ତ ହଁ। ଅଁ ତାପରେ ସେଠୁ କଣ ହବ ନା ସେ ଘାଣ୍ଟ ଟାକୁ ଯୋଉ ଆମର ମାଛ ଟାକୁ ପକେଇଦବୁ ଆଉ ହୁଁ ପକେଇଦବୁ ସେ ଘା ଘାଣ୍ଟରେ। ଘାଣ୍ଟାରେ ପକେଇ ଦବୁ ତା ହଁ ତାପରେ ହଁ। ପକେଇଲା ପରେ ତାକୁ ଆଉ ଟିକେ ଫୁଟେଇ ଦବୁ ବସେଇକି ଚୁଲିରେ।
ହଁ।
ହୁଁ ଟିକେ ବସେଇ ଫୁଟେଇ ଦବୁ ତାପରେ କଣ କରିବୁ ନା ଆମର ଛୁଙ୍କ ଟା ଦିଆ ହବ ସେଇ ଟା ଲାଷ୍ଟ୍। ହେଲା ହୁଁ। ଛୁଙ୍କ ଟା ଦବୁ କଣ କରିବୁ ନା ତେଲ ପକେଇବୁ ଫଞ୍ଚୁ ଫୁଟଣ ଟିକେ ଜିରା ଟିକେ ଅଧିକା ଦବୁ ଲଙ୍କା ଟିକେ ବହୁତ୍ ଦବୁ।
ହଁ।
ନେଇକି ଛୁଙ୍କ ଦେଇଦବୁ ତାପରେ ଟିକେ ଗରମ ମସଲା ଆଉ ଆମର ଜିରା ଲଙ୍କା ଗୁଣ୍ଡ।
ହଁ।
ସେଇଟା ହଉଛି ମେନ୍ ଘାଣ୍ଟ ପାଇଁ।
ଓ ହୋ।
ହଁ।
ଆଉ ତାହେଲେ ଯେ ତମର ଘାଣ୍ଟ ହଉଛି ନା କଣ?
ହଁ ସେଇଟା ଦେଇକିରି ଥଣ୍ଡା ହେଲା ପରେ ଖାଇବୁ। ବହୁତ୍ ଟେଷ୍ଟ୍ ଲାଗିବ।
ଓ ହୋ।
ହୁଁ ହୁଁ।
ଆଉ କଣ କହ?
ଏମିତି ଆଉ ଆଉ।
ଆଉ କଣ ଏମତି ହଠାତ୍ ମାଛ ଘାଣ୍ଟ ହଉଛି ଆଜି?
ମାଛ ତରକାରୀ ଇଏ ରେ ହାଲୋ।
ହଁ ମୁଁ କଣ କହିଲି କି ଆଜି କଣ ହଠାତ୍ ମାଛ ଘାଣ୍ଟ ହଉଛି। ତରକାରୀ ହୁଏ ନା?
ହଁ ସବୁବେଳେ ତରକାରୀ ହୁଏ ଭଜା ମାଛ ବି ଖାଉ। ଆଜି ଟିକେ କହିଲେ ଘାଣ୍ଟ କରିବା ଆଉ ଘାଣ୍ଟରେ ଟିକେ ହଁ ସବୁବେଳେ ମସଲା ଖିଆ ହଉଛି ଏମିତି ଟିକେ କଣ ପରିବା ପଡ଼ିଗଲେ ଖାଇ ହେଇଯିବ ଆଉ। ହଁ। ଆଉ ଏମିତି କଥା ଆଉ ଆମର ତ ଏଠି ବର୍ଷା ହେଇକି କହନା କହନା ଜାଳ ଫାଳ ସବୁ ଓଦା। ରୋଷେଇ କରିବାକୁ ବି ହଇରାଣ। କଣ କେମିତି କରିବୁ ସେଇୟା ଭାବିଛୁ?
ହଁ ହଁ ଆଉ ରୋଷେଇ ହବ କେତେବେଳେ କି?
ରୋଷେଇ ହବ ଆଉ ଟିକେ ପରେ ଆଉ। ଜାଳ ତ ସବୁ ଓଦା ହେଇଯାଇଛି। ମୁଁ ଦେଖେଇ ସା ଭାଡି ଭିତରେ କଣ ଜାଳ ଯଦି ବାହାରିବ କିଛି ଶୁଖିଲା ଜାଳ।
ହଁ।
ହୁଁ ଏଇଟା ସେଇଟା ଆଇଁଷଟା ଆଉ ଆଡେ କଲେ ଭାରି ଇଏ ଚୁଲିରେ କରିଦେଲେ ଆମର ଗୋଟେ- ଭାବିଲି ଅଛି। ସେଟା ସେଇ ଦାଣ୍ଡ- ଦାଣ୍ଡରେ ଥୋଇ କରିଦବୁ ଆଉ।
ଓହୋ ରୋଷେଇ ତାହେଲେ ଚୁଲିରେ ହବ। ଗ୍ୟାସରେ ହଉନି କି?
ଉଁ ନାଇଁ ଗ୍ୟାସରେ ହଏ ଯେ ଆରେ ଜାଳ ଗୁଡାକ ଥିଲା। ତାପରେ ଆମିଷ ଗ୍ୟାସ ପୋଛିବାକୁ ଭାରି କଷ୍ଟ। ଏଇଟା ଟିକେ କରିଦବା ଆଉ ଚୁଲିରେ
ଆଉ ମାଛ କଣ ଏମିତି ଗାଁ ପୋଖରୀରୁ ମାଛ ଧରା ହେଇଥିଲା ନା ଏମ ସେ ତ ମାଛ ଦୋକାନରୁୁ କିଣା ହୁଏ?
ନାଇଁ ପୋଖରି ନାଇଁ ଆମ ଗାଁ ପୋଖରୀଟା ରଜରେ ଧରା ହେଇଥିଲା ମାଛ। ହୁଁ। ଏଇଟା ହବ ଆମର କଣ କହିଲୁ? ଡାକୁ କିଣା ହବ ଏଠୁ ଦୋକାନରୁ ମାର୍କେଟରେ ଗୋଟେ ମା ମାଛ ଗୋଦାମ ଅଛି।
ହଁ।
ମାଛ ଗଦି ସେଇଠୁ କିଣା ହବ ଆଉ। ହୁଁ। ସେଇଠିକି ଯାହାକୁ ପଠେଇ- ସେଠି ନା ଯାହାକୁ ପଠେଇଦେଲେ ଆମ ନାଁ କହିଲେ ସେ ଦେଇଦେବେ।
ଓହୋ ତାହେଲେ ଘର ପାଖରେ ଦୋକାନ ଅଛି କୋଉଠି ବଜାରର।
ଉଁ ହଁ ହଁ ମୋର ଗୋଟେ ସାଙ୍ଗର ମାଛ ଦୋକାନ, ତାକୁ କହିଲେ ସେ ଦେଇଦବ। ଆମେ ତାକୁ ପଛରେ ଫୋନ ପେ କରିଦଉ ଆଉ
ତୋର ମାଛ କିଣା ସରିଲାଣି?
ହଁ ମାଛ କିଣା ସରିଲାଣି ତାକୁ ପଠେଇଛି ଗୋଟେ ପିଲାଟାକୁ ଆଣିବା ପାଇଁ।
ଓହୋ ଆଉ ତାହେଲେ ରୋଷେଇ ଆଉ ଟିକ- ଟିକେ ପରେ ପ୍ରାୟ ଷ୍ଟାର୍ଟ ହେଇଯିବ ଆରମ୍ଭ ହୋଇଯିବ ରୋଷେଇ।
ହୁଁ ଆଉ ତୁ ବା କଣ କହୁଥିଲୁ ପାରାଦୀପ ଯିବୁ?
ହଁ ମୁଁ ପାରାଦ୍ୱୀପ ଯିବି ଆଜି ଗୋଟେ ମିଟିଂ ଅଛି ତ ବ୍ୟାଙ୍କର।
ଓହୋ।
ହଁ ସେ ମିଟିଙ୍ଗକୁ ଯିବି ବ୍ୟାଙ୍କର ମିଟିଙ୍ଗକୁ ଆଉ ଟିକେ ପରେ ଯିବି ଆଉ।
ହୁଁ ତମର ଆଜି ଅଡିଟ ହବନି କି।
ନାଇଁ ଯେ ଅଡିଟ୍ ନାହିଁ ଆଜି ବ୍ୟାଙ୍କର ମିଟିଂ ଅଛି ଆଉ
ଉୁଁ ହୁଁ ସେ କୋଉଠି ପାରାଦ୍ୱୀପର କୋଉଠି ହବ।
ପାରାଦ୍ୱୀପର ଷ୍ଟେଟ୍ ବ୍ୟାଙ୍କର ଗୋଟେ ହେଡ ଅଫିସ ଅଛି ରିଜୋନାଲ ଅଫିସ ସେଇଠି ମିଟିଂ ହବ ଆଉ।
ଉଁ ହୁଁ ଭଲ ବର୍ଷା ଆସ ଉଛି ବାଗେଇକି ଯିବୁ।
ହଁ। ଆଉ ବର୍ଷା ତ ସକାଳେ ଜୋରରେ ହୋଉଥିଲା ବର୍ଷା ଏବେ ତ କମିଛି। ବର୍ଷା ନାହିଁ କଣ କେମିତି ବର୍ଷା ପାଗଟା
ଆଉ ବାଇକରେ ଯିବୁ ବୋଧେ ଆଉ ରେନିକୋଟ ନେଇକି ନହେଲେ ପଳେଇବୁ।
ହଁ ନାଇଁ ବାଇକରେ ଯିବାର ଅଛି ନହେଲେ ଗାଡି ହବାର ଅଛି। ଆମେ ଏମତି କୋଠିର ଜଣେ ନୃସିଂହ ଭାଇ ଆମର ବିଭୂତି ଭାଇ ଜଣେ ଅଛନ୍ତି ମୁଁ ଯିବୁ ଆଉ।
ଉଁ ହୁଁ।
ହଁ ହଉ ତାହେଲେ ମୁଁ ରଖୁଛି ଏବେ ଯିବି ତ ପାରାଦ୍ଵୀପ ବାହାରିବି। ରଖୁଛି ଫୋନ ତତେ ପରେ ଫୋନ କରିବି ଆଉ।
ହଉ ହଉ।
ହଁ ହଉ ହଉ।